ହ୍ୟାଲୋ ହଁ ହଁ ହଁ ଶୁଣାଗଲା ଶୁଣାଗଲା ଶୁଣାଗଲା ଶୁଣାଗଲା।
ହଁ ହଁ ହଁ, ଏବେ ସୁଭିଲା। ଶୁଭରାତ୍ରି, ଶୁଭ ସକାଳ, ଶୁଭ ଖରାବେଳ, ଶୁଭ ସନ୍ଧ୍ୟା।
ଆଛା ହଁ କୁହନ୍ତୁ।
ଆଜ୍ଞା କଣ ଗୋଟେ କହୁଥିଲି ଭୁଲିଗଲି। ଆପଣ କାଲି ବିଶ୍ୱବିଦ୍ୟାଳୟ ଆସିବେ କି ନାଇଁ?
କାହିଁ କାଲି କଣ ଅଛି କି?
ଆପଣ ବା କାଲି ଆସିନଥାନ୍ତେ ବୋଲି ମୁଁ ଶୁଣିଥିଲି।
ଆରେ ନା ସେମାନେ ମୋତେ ଜବରଦସ୍ତି ରଖିଲେ ପା, ସେଥିପାଇଁ ମୁଁ କାଲି ଆସିବିନି ବୋଲି ବାହାନା ମାରିଚି। ମାନେ କାଲି କାଲି ସେମାନେ ନା ନା
ହେ ସି
କାଲି କାଲ ଆରେ କାଲି ସେମାନଙ୍କର ନାହିଁ ନା। ମାନେ ତମ ଅ, ସେମାନଙ୍କର ନାଇଁ। ତ ମାନେ ଖଟି କରିବା ବୋଲି ସେ କହିଲେ କି ତୁ ଆଜି ପଳା କାଲି ରହିଯିବୁ।
ୱାହ୍ କି ପ୍ଲାନ୍।
ମାନେ ଖୁଚନ୍ତି ତ। ମୁଁ ପୁଣି ବସିଚି ବସିଚି, ମୋତେ କାଲି କଲେଜ୍ ରେ ଥାଇକି ବି ମୁଁ ଗଲିନି ପ୍ରାକ୍ଟିକାଲ୍। ଆଉ
ଆଉ ଆଜି ନ ଥାଇକି ଯାଉଚନ୍ତି। ଆଉ କାଲି ଥାଇକି ବି ଯିବେନି।
ଆଉ ହଁ। କାଲି ନ ଆଜି ନଥାଇକି ମୁଁ ଯାଇଛି। ଯାଇଚି ଯେ ଯାଇଚି ସେଠି ପୁଣି ବିକାଶ ସାର୍ ପହଞ୍ଚି ଗଲେ। ମୁଁ କହିଲି ଭାଇ ସରିଗଲା ଆଉ। କାଲି ଯାଇନି କହିବେ ଆଜି କଣ କରୁଛୁ ତୁ ଏଠି। ମୁଁ ଯୋଉ ମାନେ ସାମ୍ନାରେ ବସିଛି ମୋ ସାଇଡରେ କେଇ ନୁଅ ସ ସାର୍ କେମିତି ଜାଣି ପାରିଲେନି ନା କଣ କେଜାଣି କିଛି କହିଲେନି।
ଭଲ ଭଲ।
ମାନେ କିଛି ବି କରିବା ପାଇଁ ଯାଉଛି, ମୋ ମହାବିଦ୍ୟାଳୟ କିଛି ବି କରିବା ପାଇଁ ଯାଉଛି।
ଓହୋ, ଏଇଟା ତ ଗୋଟେ ସେ ସେଇଟା କ ଆମର ସ୍ୱୟଂଚାଳିତ ମହାବିଦ୍ୟାଳୟ ବା। ସେଠି ଆମେ ସ୍ୱୟଂ ଇଚ୍ଛାରେ ଯାହା କରିବା।
ମାନେ ଉ, ଦେଖୁଛନ୍ତି ତ ସେଇ ଯୋଉ ମାନେ ପ୍ରସ୍ତିକିର ଫୋନ୍ ରୁ ଜଣହେ ସେଇ ତିନୋଟି ଶବ୍ଦ ଲେଖିଲା। ଜଣେ ପଠେଇ ଦେଲା। ସେଟା ବି ସେଇ ଝିଅଟି ସେଇ ଉଁ, ଶ୍ରେଣୀରେ ବସି ଅଛି। ସେ ପୁରା ଆତମ୍ ଆଚମ୍ ଆତଙ୍କିତ ହୋଇ ଆ, ନାଇଁ ନା ଆଚ ହଁ ସେ ଆଚମ୍ୱିତ ହୋଇ ଆଚମ୍ୱିତ ହୋଇ ଦେଖୁ ଅଛି। ଅ, ହଁ ଆମ ହଁ ଗ-କିଛି କହି ଆରେ କିଛି କହିନି ଆ ମେ ଭାଇ ଯୋଉ ହସୁଚୁ, ମାନେ କଣ କହିବି ଆଉ। ତାପରେ ପରେ ଜାଣିବାକୁ ମିଳିଲା ଯେ ସେ ଝିଅଟି ବି ମାନେ ଟିକେ ଅଂଶ ଅଛି। ତ ସେ ମଝିରେ ତାଙ୍କୁ କହୁଥିଲା ନା କଣ ସେଇ ପ୍ରତୀକ କୁୁ କି ଆଉ କଣ ତୋମେ ଖାଲି ବାକି ଝିଅଙ୍କ ସହ ଭଲ ମିଶୁଛ ମୋ ସହ ମିଶୁନ। ଇଏ କର୍ଣ୍ଣ ସେ କର୍ଣ୍ଣ ଟିକେ ତାଙ୍କର ଟିକେ ସମସ୍ ସ୍ତଙ୍କ ସହ ଟିକେ ଅଛି ଆଉ ଟିକେ ସେଇ ଗୁଣ ଟିକେ ଅଛି ବୋଧେ ଆଉ।
ମୁଁ ତ କିଛି ଦିନ ପୂର୍ବରୁ ଆଉ ଜଣଙ୍କ ମାନେ ବଡ଼ ଭାଇଙ୍କ ଉପରେ ଶୁଣିଥିଲି। ଇଏ କଣ ଆହୁରି ଜଣେ ବାହାରିଲେଣି।
ହଁ ସେଇଆ ପା ମୁଁ ଅ, ଆ, ମାନେ ଜାଣିଗଲି କଣ କହିବି ଆଉ।
ଆଉ ଚା- ଏଇ ଦଶ ପନ୍ଦର ଦିନ ତଳେ ବୁଲି ବୁଲି ସମସ୍ତଙ୍କୁ ନିଜ କାହାଣୀ ଶୁଣଉଥିଲେ।
କି ତାଙ୍କର ଛାଡପତ୍ର ହେଇଯାଇଛି ସେଇଆ ତ?
ହଁ, ହଁ ବାସ୍।
ଅ, ହୁଁ, ଆପଣଙ୍କୁ ବି କହିଥିଲେ ନା କଣ?
ହଁ, ହଁ ମୋତେ ଗଛ ତଳେ ଅଟକେଇକି କହିଚନ୍ତି।
ଆରେ ଭାଇ ମାନେ ମୁଁ କଣ ସେ ମିଠା ବାଣ୍ଟୁଥିଲା ନା କଣ ସେଇଭଳିଆ ମୁଁ ବି ଜାଣିପାରୁନି। ମୁଁ ଯେତେବେଳେ ଶୁଣିଲି ଆଉ ଫାଷ୍ଟ ଥର ଯେବେ ଶୁଣିଥିଲି। ମୁଁ ହସୁଥିଲି ଭାଇ କଣ ଇଏ। ହାଲୋ। ହାଲୋ। ହାଲୋ। ହଁ-ହଁ ଆପଣ କୁଆଡେ ପଳେଇଥିଲେ ନା ଶୋଇପଡିଥିଲେ? ହାଲୋ।
ହାଲୋ ହାଲୋ।
ହାଲୋ।
ହଲୋ-ହଲୋ-ହଲୋ ଶୁଭା ଯାଉଛି ଶୁଭ ଯାଉଛି। ହାଲୋ।
ଶୁଭୁଛି ମୋ କଥା?
ହଁ-ହଁ।
ହଁ କଣ ଆପଣଙ୍କର ଯନ୍ତ୍ରପାତି ଟିକେ ଫିଙ୍ଗି ଦିଅନ୍ତୁ ଫୋପାଡି ଦିଅନ୍ତୁ।
ଆପଣ କଣ ଗୋଟେ ନୂଆ ଯନ୍ତ୍ରପାତି କିଣିକି ଦେବେ ବୋଲି କହୁଛନ୍ତି ନା କଣ?
ଆଉ କାମ ଦଉନି କଣ ଗୋଟେ କଣ କରିବେ ଫୋନ ଟା ପିଙ୍ଗି ଦିଅନ୍ତୁ ଗୋଟେ ଅ ଆପଣଙ୍କର ଆଈ ଆଈଙ୍କର ଫୋନ୍ ଧରନ୍ତୁ।
ହଁ ଆଈଙ୍କ ଜେଜେଙ୍କର ଆଈଙ୍କ ଫୋନ୍ ଆପଣ କିଣିକି ଦେବେ ତ?
ମୁଁ କାହିଁକି କିଣିକି ଦେବି ଅଜା ଙ୍କୁ କୁହ ଅଜା କିଣିକି ଦେବେ।
ହଁ ଅଜା ଦେବେନି ଅଜା ଟିକେ
ଓହୋ ଆଚ୍ଛା ଆଚ୍ଛା।
ନା-ନା-ନା-ନା ଅଜା ଅଛନ୍ତି।
ଓହୋ ସେ ସେଠି ବୁଣିକି ହଁ ମାରିଥିଲେ। ହଁ।
ମୁଁ ଯେମିତି କହିଲି ମୁଁ ଯେମିତି କହିଲି ମୁଁ ବୁଝି ପାରୁଥିଲି ଆପଣ କଣ ଭାବିଲେ।
କିନ୍ତୁ ଆଇ ନାହାନ୍ତି।
ଓ ସେ, କଣ କରିବି
ଆମ କଥାର ଟିକେ ତାଳମେଳ
କାୟା ନେଇଯାଅ ହାଲୋ।
ଆପଣ କଣ ଖାଇବା ଦବା ନେବା କଲେଣି?
ନାଇ ଟିକେ ଆମେ ଅଛନ୍ତି ଆମର ବଡ ଭାଇ ଜଣ ତ ଆମେ ଟିକେ ତାଙ୍କୁ ମଜାକରେ ନା ଧରିକି ଡାକିଦଉ ଆଉ।
ଆଚ୍ଛା ଆଚ୍ଛା ଏମିତି କଥା ତାହେଲେ। ତ କଣ କହୁଥିଲି ହଁ ଜନ୍ ଆ ମୁଁ କଣ କହୁଥିଲି କି ମୁଁ ଗୋଟେ ଭଲ ମଣିଷ।
ସେଇଟା ଆପଣ ଭୁଲ ଧାରଣାରେ ଅଛନ୍ତି।
ଆପଣ ସେଇଟା ଭୁଲ ଧାରଣାରେ ଅଛନ୍ତି।
ହଁ ସେଇଟା ପା ମୁ କହୁଛୁ ବ ଆପଣ ଭୁଲ ଧାରଣରେ ଅଛନ୍ତି।
ହ ଆପଣ ଗୋଟେ ବେଶୀ ହଉଛନ୍ତି।
ହଁ। ହଁ ହଁ। ଆଗେ ଖାଲି ଆଜି କଣ ଧାଡିିକୁ ଧାଡି ଲାଗିଛନ୍ତି। ଆର୍ଯ୍ୟମାନ ମୋ ଥାଳି ଟା ନେଇକି ଯାଆନ୍ତୁ ଆପଣ ଲାଇନରେ ଲାଗିଥାନ୍ତୁ। ଆ ଆଜି ଟିକେ ବିରିୟାନୀ ହେଇଛି ତ ଆମର ସେଥିପାଇଁ ଖାଲି ପିଲା ଧଡ ବଡ ହେଇକି ଚାଲିଛନ୍ତି ଆଉ।
ଆପଣଙ୍କର ଅ କେତେ ପିଲା ରୁହନ୍ତି କି?
ସେଇ ଷାଠିଏ ସତୁ ଷାଠିଏ ସତୁରି ଭିତରେ କିନ୍ତୁ ହୁଏ ସେଇ ଶହେ ଜଣଙ୍କ ପାଖାପୁଖି ବିରିୟାନୀ। କାହିଁକି ନା ୟାର ଆଉ ଦିଟି ହଷ୍ଟେଲ ଅଛି ରହିବା ସ୍ଥଳ ନ ଅଛି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
ଟିଏ ବିଜେପି ନଗରରେ ଆଉ ଗୋଟେ
ପୁରା ରୋ ଘର କରିସାରିଲେଣି। ଆଚ୍ଛା। ଏମିତି କଥା ତାହେଲେ ଭଲ ଭଲ। ତାହେଲେ ଆପଣଙ୍କର ଆଜି ବିରିୟାନୀ ଭୋଜିଟିଏ ହେଉଚି।
ଆଜ୍ଞା।
ଭେଜ୍ କି ନନ୍ଭେଜ୍?
ହୁଁ। ଭେଜ ଗୋଟେ ସେଟା ବିରିୟାନୀ ନା ସେଟା ହେଲା ପଲଉ।
ଓହୋ ଏମିତି କଥା ତାହେଲେ।
ଆଜ୍ଞା।
ମାନେ ତାହେଲେ ନନଭେଜ ହଉଚି ଏଇଆ ତ।
ହଁ। ମାନେ ନନଭେଜ୍ ପିଲାଙ୍କ ପାଇଁ ନନଭେଜ୍ ମାନେ ବିରିୟାନୀ। ଭେଜ ପିଲାଙ୍କ ପାଇଁ ପଲଉ। ଯୋଉଟା କି ଆପଣଙ୍କ ଭାଷାରେ ଭେଜ ବିରିୟାନୀ। ପରିବା ବିରିୟାନୀ।
ଆଉ ଆପଣ ମୁଁ ଯେତିକି ଜାଣିଚି ଆପଣ ବୋଧେ ଭେଜିଟେରିଆନ୍ ଲୋକ ତ ଆପଣ ଭେଜ୍ ବିରିୟାନୀ
ମୁଁ ଭେଜିଟେରିଆନ କିଏ କହିଲା, ଆପଣ ଭୁଲ ଧାରଣାରେ ଅଛନ୍ତି।
ମୁଁ ଠିକ ଧାରଣାରେ ଅଛି। ମୁଁ ସବୁ ଜାଣିଚି।
ଆମେ ଖାଲି । ସୁୁଧ ଲୋକ ଖାଲି ସୋମବାରେ, ମଙ୍ଗଳବାରେ ଗୁରୁବାର, ଶନିବାର। ବାକି ଦିନ ଆମ ପାଇଁ ଅଭଦ୍ର।
ଏତେ ବାର ଆପଣ ମାନନ୍ତି? ଆଉ ତାହେଲେ ମୁଁ ଆପଣଙ୍କଠୁ ଭଦ୍ର।
ଅ ଆପଣ ତ କିଛି ମାନନ୍ତିନି ମୁଁ ଜାଣିଚି ସେଇଟା।
ସଂକ୍ରାନ୍ତି ବି ମାନୁନି ସଂକ୍ରାନ୍ତିରେ ବି ଖାଇ ଦେଇଚି।
କଣ କହିବି ଆପଣ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
ଆଜି ତ ଶୁକ୍ରବାର କିଛି କଥା ନାହିଁ।
ହୁଁ।
ଆପଣ ଯୋଉ ଘରକୁ ବିବାହ ହେଇକି ଯିବେ ସେ କଣ ତା ଶ ଶାଶୁ ଶ୍ୱଶୁର କଣ କହିବେ ଆପଣ କୁ।
ପୂଜା କରିବେ ଆସିକି। ଏଇଟା ଗୋଟେ କଥା ଏଇଟା ଗୋଟେ ଭାବିବା କଥା।
ସେରା ତ କହି ହବନି ଥିବ ନଥିବ।
ଯଦି ନଥିବେ କିଏ ତାପରେ
ନଥିଲେ ତ ଆପଣଙ୍କ ଇସାରାରେ ଚାଲିବେ ନା ସେ। ନହେଲେ ପାହାଡ ଉ ଉପରକୁ ବୁଲିଯିବା କହିକି ଠେଲି ଦେବେ।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
ଆରେ ଆଜି ଆଜି ଆମେ ଯେତେବେଳେ କ୍ଲାସ ସରିଲା ପରେ ଆମ କ୍ଲାସରୁୁମ୍ ରେ ବସିଥିଲୁ।
ହଁ।
ହେଲା। ମାନେ ଆମେ ଥିଲୁ ପ୍ରସଞ୍ଜଜିତ୍ ହେରିକା ଥିଲେ। ଆଉ ଆମେ ଚାରି ପାଞ୍ଚ ଜଣ ଥିଲୁ ମାନେ ଦେବାଂଶ ମୁଁ ଏମାନେ ସମସ୍ତେ ଥିଲେ ପ୍ରତିଜ୍ଞା ହେରିକା। ହେଲା। ଏଚୋଡି ସେ ତାପରେ ଏଣ୍ଟ୍ରି ମାରିଲେ। ସେତବେଳେ ସମସ୍ତେ ଜାଣିଚନ୍ତି କି ଆମେ କ୍ଲାସରୁୁମ୍ ରେ ବସିଚୁ ବର୍ଷା ପାଇଁକି।
ହଁ।
ଏଚ୍ଓଡ଼ି ଆସିକି ସେଇ କଥା ଟା କହୁ, କି ଆରେ ଶୋଇ ଦେବା ଦେବାଂଶ୍ ବସ୍ ଥିଲା ନା କ'ଣ? ପାଆନ୍ସ ଟଙ୍କା ବାଲା ନୋଟ୍ କୁ ଫୋଲ୍ଡ କରିକି, ଧରିକି ବସି ଅରାଜି ଅରା ବୋଲି ନାମକ ପିଲାଟି କହିଲା, କି ସାର୍ ଇଏ ଫୁଙ୍କୁ ସା---ଙ୍କୁ ଡାଇରେ ଏଚୋଡ଼ିଙ୍କୁ ସେ କହିଲେ ଫୁଙ୍କୁଚି। ମାନେ ଏମିତି ହସି ହସରେ ହିଁ ସମସ୍ତେ ଫେଁ ଫେଁ ହେଇକି ହସୁ। ତା'ପରେ ଦେବାଂଶ କହିଲା କି, ସାର୍ ଆପଣ ଭାବିପାରୁଚନ୍ତି ମୁଁ ଏମିତି କରିବି,? ସାର୍ ତା'ପରେ କହିଲେ, ଭାବିବାର କ'ଣ ଅଛି, ଏବେ ତ ଭାବନା ବାହାରେ ବି ବହୁତ୍ କିଛି ହଉଚି। ପିଲା ଯାଇକି କି ନେଇକି ପାହା------ଦଉଚନ୍ତି, ସାର୍ କହି ରଡ଼ି ଛାଡ଼ିକି ହଉଚି ସାର୍ କେତନ୍‌ ଚେତନ୍‌ ସିଆ ତା'ପରେ ସାର୍ କହୁଚନ୍ତି ହଁ ବାସ୍ ବାସ୍ ସେମିତି ହେଇପାରୁଚି। ଏବେକା ଦୁନିଆରେ କ'ଣ ନେ ନ ହେଇକି ରହିପାରିବ ସବୁ ପସିବୁଲ୍। ସେଇ କଥା ଟା ଆଜି ଏଚ୍ଓଡ଼ି କହୁଥିଲେ।
ମର ସମୟ ହେଇଗଲାଣି, ଖାଇବା ସରିଯିବ ନହେଲେ ଆପଣ ରଖନ୍ତୁ।
ହଁ ହଁ, ଆପଣ ଯାନ୍ତୁ ଯାନ୍ତୁ
ମୁ ଖାୟା ଟା ନେଇକି ଆସେ ତା'ପରେ କରୁଚି।
ଆଜ୍ଞା ଆଜ୍ଞା।
ଆଓ